ହ୍ୟାଲୋ କଣ କରୁଛୁ?
ହେଇ ଖାଇକି ଆସିଲି ଏଇନାଗେ ତୁ
ଅହୋ ଏଇ ବସିଛି ଆଉ। ଆଉ ଆଜି କମ୍ପୁଟରରେ ଆଇଥିଲୁ?
ହଁ ଯାଇଥିଲି କାଲି କଣ ତମ ଘର ପାଖ ପାଖରେ ଆମ କମ୍ପୁଟର ସିଧାରେ ଯୋଉ ପାଞ୍ଚତାଲା ବିଲଡିଙ୍ଗ ନୁହେଁ ସେଇଠି ଗୋଟେ ପୁଅେ ଡେଇଁ ପଡ଼
ନାଁଵେ ସତରେ?
ହଁ।
ହଁ ଛୋଟ ପୁଅଟା ନା ବଡଟେ ବେ?
ମାନେ ବେ ଛୋଟ ପିଲାଟେ ବଡ଼ ନୁହଁ ହାପ ପେଣ୍ଡ ପିନ୍ଧିଛି ଯୋଉ ଯୋଉ ପାଞ୍ଚାତାଲା ଉପରେ ଚଢିଗଲା ଡେଇଁ ପିଡିଲା ସେଠି ଅଳ୍ପ ବାଲି ପଡିଛି ସେ ବାଲି ବାଲିରେ ପଡ଼ିଲା ଆଉ ପୁରା ସବୁ ହାଡ ଫାଡ ସବୁ ଭାଙ୍ଗି ଯାଇଛି ନା କଣ?
ହଁ ଏତେ
ଏ ତାକୁ ହଁ ପାଣି ଫାଣି ଛିଣ୍ଡିଲେ ଇଏ କଲେ। ସେ ଉଠିଲା ତଥାପି ତାକୁ ଏମତି ଭିଡିକି ଗୋଟେ ଗାଡିରେ ବସିକି ଆମ୍ବୁଲାନ୍ସ
ମାନେ ଏମିତି କଣ ଉଁ ଯୋଉ ରାଗିକି ମାନେ ଏମିତି ଡେଇଁ ପଡିଛି ନା କେମିତି କଣ?
କେୟାଣି କେହି ବି ଜାଣିନାହାନ୍ତି? ତାଙ୍କ ଗାଁରେ ଫୋନ କଲେ ତା ଫୋନ ଫୋନ କଲେ କଲେ ଆଁ ମା ଆସିଲେ ଯଉ ଯିଏ ତାକୁ ତମ ସେଇଠି ପାଖରେ କି କୋଉଠି ମୁଁ କହିଲି ତୁ ଜାଣିଥିବୁ ନା କଣ?
ନାଁ ମୁଁ ଜାଣିନିତ ତୋଠୁ ଶୁଣୁଛି ଏଇ
ହୁଁ ତାଙ୍କର ତାକୁ ନେଇକି ଆ ଧର୍ମଶାଳା ଗଲେ ପୁରା ହାଡ ଗୋଡ ତା ଗୋଡଟା ପୁରା ଗେବି ହେଇଯାଇଛି।
ଆ ଭାଙ୍ଗି ଯାଇଥିବ ବାଲିରେ ବାଲିରେ ପଡିଲେ ବି ବାଲିରେ ପଡ଼ିଲେ ବି କଣ ଅଛି?
ପାଞ୍ଚ ତାଲା ଉପରୁ ଡେଇଁଛି। ସେ ଥିବ ତା ହାଡ ପଞ୍ଜରା ଫଞ୍ଜରା କିଛି ନଥିବ। ବାଲି ଫିରେ ଆମେ ଆଜି ଗଲା ବେଳକୁ ଦେଖିଲୁ ବାଲି ଫିରା ଅଳ୍ପ ମେଞ୍ଚେ ଥରେ ମେଞ୍ଚେ ବାଲି ପଡିଥାନ୍ତା ଗୋଟେ କଥା। ମିଞ୍ଚେ ବାଲି ବି ନୁହେଁ ଅଳ୍ପ ବାଲି ପଡିଛି। ତାରି ଉପରେ ଡେଇଁଲା ଆମ ମ୍ୟାମ ହଁ। ପିଞ୍ଜରା ପିଞ୍ଜରା ମୁହଁ ମାଡିକି ପଡିଛି ଭାଙ୍ଗି ଯାଇଥିବ। କହିଲେ ତମ ମ୍ୟାାମ କହିଲେ ବୋଧେ ଭଲ ପାଇବା ଭଲ ପାଇବା କି? ଅପା
ମୁଣ୍ଡ ଫୁଣ୍ଡ ମାଡ଼ଥିଲେ ଭାରି ଅସୁବିଧା।
ସେଟା ପୁରା ଖୋଲା ଅଛିନା ସେଟା ଯୋଉ ଯିଏ ତିଆରି କରୁଛି ସ ହେଲେ ବନ୍ଦ ବୁନ୍ଦା କରିଦିଅନ୍ତା କେମିତି କଣ? ଏ ପୁରା ଖୋଲା ରଖିଦେଇଛି ଗାଈଠୁ ଆରମ୍ଭ କରିଚି ଉପର ପାହାଚ ଆଗରେ କରିଦେଇଛି ପୁରା ସ ଚଢିବା ଉପରକୁ ଛୁଆକୁ ଯାହା ସୁଇସାଇଡ କରିବାକୁ ଇଚ୍ଛା ହବ ସିଏ ପୁରା ଚଢିକି ପଳେଇବ ହେଇ ଆଉ
ହଁ ବା। ରାଗ ମୋଡରେ କିଏ କଣ ଦେଖିବ ଡାଇରେଟ ଯିବ ଉପରୁ ଡେଇ ହବ ଆଉ କଣ?
ହଁ।
ହୁଁ ତାହାଲେ ଗାଚ ଫାଚ ନହେଲେ ଗାଚ ଫାଚ ଚାଲ ଲଗେଇ ଦବା କଥା।
ହଁ ଆଗତ ଇଏ କରିଦଉ ତାପରେ ବସି ଛଅତାଲା କରୁଛି ଜାଣିଛୁ? ତା ଉପରେ ଆଉ ଗୋଟେ ତାଲା କରୁଛି ହଁ।
ସେ ଯୋଉ ଲିଫ୍ଟ ଲଗେଇ ବୋଲି ମୋ ବାପାଙ୍କ ସହିତ କଥା ହଉ। ଥିଲା ହେଲା ଆସିଥି ହିଁ ସିଏ ଆସିଥିଲା ଘରକୁ ଆମ ଘରକୁ ଆଇଥିଲା। ତିନି ଚାରିଟା ଲୋକ ଆସିଥିଲେ ଲିଫ୍ଟ କଥା ଏମିତି ବୁଝି ଗଲେ କଣ କେତେ ଟଙ୍କା? ଆ ଘରେ କହିଲେ କି ଉଁ ବାପା କହିଲେ କି ଗୋଟାଲି ପଚିଶ ଲକ୍ଷ ରୁ ଷ୍ଟାର୍ଟ ହେଲା। ପଚିଶ ଲକ୍ଷ ପ ପଚାଶ ଲକ୍ଷ ଏନତୀ ରହିଛି ତାପରେ ଗଲେ ଏ ଏତେ ପଇସା କଣ ତାପରେ ପଳେଇଲେ। ଆଉ ଲିପ୍ଟଗୁଡାକ କଣ କମ ଟଙ୍କା ନବ କି?
ସେଇଆ ପୁରା ସେଫ୍ଟିର ସହ ସବୁ ଇଏର ସହ
ହଁଁ କହିଲେ କ ପଚିଶ ଲକ୍ଷରୁ ଦଶ ଲକ୍ଷ ଟଙ୍କା ହଁ ହବନି ବାପା କହିଲେ ଦଶ ଲକ୍ଷ ଟଙ୍କା ଲିଫ୍ଟ କୋଉଆଡେ ଆସିବ?
ହୁଁ କେମିତି କହିଲେ କଣ ଦଶ ଲକ୍ଷର ଦଶ ହଜାର ଭାବିକି ଆସିଥିବେ। କହିହେବେ। ଆଉ ତମ ଗାଁ କୁ ଯାଇନ?
କୋଉ ଗାଁ କୁ?
କହିଲି ତମ ଗାଁକୁ ଯାଇନୁ ଆଉ?
ନା ଗାଁ କୁ ଆଉ ଯାଇନି ଯିବି ଆଉ। ଯିବି କୋଉଦିନ ବୁଲିବାକୁ ଆଉ? ଆଉ ଚଗଲି?
ସିଏ ହେଇ ଯୋଉ ଫୋନ ଦେଖୁଛି।
ଏ ଟୁଇ?
କମ୍ପ୍ୟୁଟର ଯିବ ବୋଲି ବାହାରୁଥିଲା।
ହଁ ମାମା ଦି ଆସିନାହାନ୍ତି?
ନା ହେ ଆସିଥିଲା ଯୋଉ ୱାର୍କ ଫ୍ରମ ହୋମ ନେଇକି ମାସ ରହିବ ବୁଇଥିଲା। ମାସେ ରହିକି ଯିବି ଆଉ ଦେଖିଲା ବେଳକୁ ପନ୍ଦର ଦିନ ବା ଆଜେ ରହିଛି ଅଫିସ ରୁ ଫୋନ ଆସିଲା ଏ ଅର୍ଜେଣ୍ଟ ଆସ ଇଏ ହଁ ସିଏ ତାକୁ ଏମିତି କହିକି ତା ଜମା ଇଚ୍ଛା ନଥିଲେ ଦି ରବିବାର କହିଥିଲେ ସେ ତାର ସଜ ହଉଛି ମଙ୍ଗଳବାର ଦିନ ଗଲା।
ହୁଁ।
ହୁଁ।
ହୁଁ।
ମୁଁ ଯିବି ବୋଲି ଦେଖିବା ତା କତି କିି।
ଯାଉନୁ ବୁଲିକି ଆସିବୁ?
ହଁ କେବେଠୁ ଯାଇନି ବା ଯିବି ଯିବି ବୋଲି ହଉଛି ଯାଇକି ଏଇ ବର୍ଷ ଫାଷ୍ଟ ଆଡ କୁ ଯାଇ ସେ ଜୟଦେବ ବିହାରୀ ଆଡେ ରହୁଛି।
ଆଉ ଜୟଦେବ ବିହାର।
ହଁ।
ଆଉ ଚଗଲି କୋଉଦିନ ଯିବ ବେ ବାଲେଶ୍ଵର?
ଗଦି ମାସ ପରେ ଏବେ ଆମ ସରିଛି ତାପରେ ଷ୍ଟାର୍ଟ ହେବାକୁ ଦି ମାସ ଲାଗିଯିବ। ଦୁଇ ମାସ ପରେ ସବୁ ଯିବା ହଁ। ଏକାଥରେ ତାକୁ ଆମେ କହୁଛେ ଏକାଥରେ ହେଇନା ଆମେ କହିଲୁ ଏକାଥରେ ହସି ହସି ଘରେ ସବୁ ରହୁଛନ୍ତି ଏକାଥରେ ତୁ ଆସିବୁ ମାମା ଦି ବାହାରକୁ।
ହୁଁ।
ଆଉ ଚାରି ବର୍ଷ ପରେ ମାମଦୀ ବାହାଘର ସେ ଚାରି ବର୍ଷ ପରେ ଆସିବ କ ମାମଦୀ ବାହାଘର।
ମାମା ଦେବା ଆର କୋଉଠି ବେ?
ଚାରି ବର୍ଷ ପରେ।
ଚାରି ବର୍ଷ ପରେ?
ଓହୋ ହୋ ଆଉ ସେଇଆା କହୁଛି ସାରି ବର୍ଷ ପରେ ଏକାଥରେ ଆସିବୁ।
ମାମା ମାନେ କଣ ଚାରି ବର୍ଷ ପରେ ହେଇକି ଆସ
ଦୁଇ ହଜାର ତିରିଶ ରା ସେଉ ଭାବ।
ହଁ। ମାମା ହ ତଟରେ କେତେ ବର୍ଷ ବଡ କିି?
ଷୋହଳ।
ଅ ମାମା ଜମା ଦି ବର୍ଷ ବଡ ତୋ ଠାରୁ?
ହଁ।
ହୁଁ ହୁଁ ହଁ।
ସେ ଖାଲି ଦି ବର୍ଷ ବଡ ଡିମ୍ପୁ ମୋ ଠାରୁ ବର୍ଷେ ସାନ ଜଗଲ ଡିମ୍ ପଠୁ ବର୍ଷସଲ ନା
ହୁଁ ଆଉ ଏପଟ ସେପଟ ବର୍ଷେ ଦି ବର୍ଷ ହଉ ନା
ହଁ। ସବୁ ଏମିତିଇି ଜନ୍ମ ଜଗଲିକ କଣ ସି ଦଉଛୁ ଯୋଉ ଆଉ ସନ୍ଧ୍ୟା ଫୋନ କରିଥିଲେ? ମୋ ବାର୍ଥଡେ ସରିଲା ବେଳେ ଓ ମୁଁ
ମାନେ ଏଠି ନାଇଁ ଏଠି ନାଇଁ ଯଦି ଦୂରରେ ଅଛି ମୁଁ ବହିଛି ଆଉ।
ମୁଁ ବାର୍ଥଡେ ସରିଲା ବ ୟ କରିଛି ଓ ତମ ସନ୍ଧ୍ୟା ବା ତା ପରଦିନ ଇସ୍ କରୁଛି।
ତାପରେ ଦିନ ତୁ ଡାଏଡ୍ କହିଥାନ୍ତୁ କି ଡାଡ ଏବେ କାଇଁ କରୁ ଆର ବର୍ଷ ଏତିକି ବେଳେ ଇସ୍ କରୁ ଆ କାହିଁ ଏବେ ଆଜି ସ୍ କରୁ
ତ କହିଥାେର ବର୍ଷ କଥାରୁ ଛା ଖାଇ କଣ ଦ ଯାହାଠୁ ଦେଖେ ଯାହାଠୁ ଇଛା ଥିବ, କି ହଁ ଏଇ ଛୁଆ ଟା ମୋ ପାଇଁ ସ୍ କରୁ ହଏ ତା ସହିତ ଝଗଡା କରିବୁ ଲବ ଅଉଛି। ଏାମୋ କମ୍ପୁଟର ପିଲା ସେ ଯୋଉ ସେ ମାମାଲି ସବୁ ସି ସବୁ କମ୍ପୁଟର ସବୁ ଆଜି କାଲି କହିଲେ ହ ଅଡେ ଶହିଲ ତ କହି ହଉ ତ ଷ୍ଟୋରି ଚବିଶ ଘଣ୍ଟା ରହିବ ବୋଲି ତମେ କରିବ
ହ ଯ ନହବି ଗୋଟେ ଦିନରେ ଆଉ ଆଡ
ହଁ କହିଲି ଆଜି ମ୍ୟାମ କୁ କହିଲା ରଉଛି ମ୍ୟା ଆମେ କମ୍ପୁଟର କରିବୁନୁ ମାନେ ମୁଁ ପଳେଇବି ସାଢଡେ ଆପଣ ମୋ ବାଟଟା ପିଜିଟି ସିଟା ମୁଁ ଖାଲି କରିବିନି ପିଜିଟିିଟା ମୋର ଖାଲି କରିଦିଅନ୍ତୁ ଏଇ ମାସ ଭିତରେ
ହଁ ହ ହଁ।
ଆଉ ଆର ମାସକୁ ମୁଁ ରହିବି ନ ରହିବି ତାପରେ ସବୁ ଆସିପାରିବି ନ ଆସିପାରିବି ଯୋଉ ହଉଛି ମମ କହିଲେ ନା ହବନି ଏମିତି ଆଉ କଣ ମନ ଇଛା ହବ, ହେଲେ ଲୋକ
ହଁ ଆରେ ଜାଣିଛୁ ସେ ଏକ୍ସପର୍ଟ ରୁ ହେଲା ମୋ ଭାଇ ମୋ ଭାଇ ତ କମ୍ପୁଟର ଶିଖିିନଥିଲା ମାନେ ଯାଇନି କୋଉ କମ୍ପୁ କେକୁ ତାର ଏମିତି ଯୋ ଲାପଟପ୍ ଥିଲା ସେ କରୁଥିଲା, ବିଟେକ୍ ଯେତେବେଳେ କରୁଥିଲା ତାର କମ୍ପ୍ୟୁଟର ହେଇଯାଇଥିଲା ଲା ଦରକାର ଥିଲା ସବୁ ଆସୁଥିଲା ଦର ଥିଲା ଏଇ ଯାକୁ ସେ ମ୍ୟା ସେଇ ମ୍ୟା କ ପାକୁ ଯାଇଥିଲା ଯୋଉ ଚଷ ମା ଭାଇ ନ ମାନସ ହଁ ହେଲା ତାସ ଭାଇ ସେ ଯାଇଥିଲା ତ ସିଏ କହିଲେ କିଉ ତମେ କଣ ଆସଛ, କଣ ନାଇଁ ଚଷମା ପାଇଗଲା କି ମ୍ୟାମ୍ ଆପଣ ଯେତିକି ନ ଆସୁଛି, ଇଏ ସବୁ କରିବ କାରଣ ଇଏ ଟେକାଲ ଲାଇନ ପିଲା ହେଲା। ତାପରେ କେତେ ଇଏକୁ ତାପରେ ସେତେ ଚାରି ହଜାର ତିନି ହଜାର ନେ ଦିଟାଠେଟ ଦେଲା ଟାଲିଆ ପି ସିଏ ଜାଣିଛୁ ମାନେ ସେଇଟା ମାନେ ମୁଁ କଥା କଥାିବା କଛି କହିଲୁ ସାତ ଆଠ ବର୍ଷ ତଳ କଥା ଥାଛି ସେ ଭ ହାଲୋ!
ମୁ ତ ସେ ଟୋଟାଲି ଗଲା କହିଲେ ଜଗଲି କହିଲ ହଉ ଆଉ କିନ୍ତୁ ସାର୍ଟିଫିକେଟ ଯଦି ନେଇଯିବ, କିନ୍ତୁ ପଇସା ଦବ ଵ ଏଁ ଜେ ଯୋଉ ତିନି ବର୍ଷର କୋର୍ସ କରିଥାନ୍ତ ସେଇ ତିନି ବର୍ଷ ଜାକ ପଇସା ଦବ। ମୁଁ ତ ମାସ ଯାକ ଆସିିବିନି ମୁଁ ସାର୍ଟିିବିକେଟ ନେବିା ସାର୍ଟିବିକେଟର ପଇସା ଦେଇକି ଯିବି ତମର ଏତେ ମାମଲତି କଣ ସେ ମୁଁ ଅଯଥାରେ ମାସସାରା କାଇଁ ଦେବି।
ଆରେ ମୁଁ ଯଦି ଆସିଲି ପଇସା ଦେବି ମୁଁ ତ ଆସିବିନି ପଇସା କଣପାଇଁ ଦେବି। ହଁ ମୁଁ ସେ ମାସକୁ ଥରେ ମୁଁ ମାସକୁ ଶୁଣ ମାସକୁ ମୁଁ ଦିଥର ଆସେ କି ତିନି ଥର ଆସେ ମୁଁ ସେ ମାସକରେ ପଇସା ଟା ଦେବି। ମୁଁ ତ ଜମା ହିଁ କରିବିନି ନା।
ସେଇତ କଥା କାହିଁକିନା ପେମେଣ୍ଟା ଆଉ ତାପରେ କହିଲେ ତମ ଏମେଣ୍ଟ ଟା ତମ ଦିଦି ହାତରେ ପଠେଇବ ମୁଁ କହିଲି ମାମ ସିଏ ନ ଆସିଲ ମୁଁ କେମତି ଆସି ମୁଇଁ ଏକୁଟିଆ ଆସିବିିନ ତ ହେଲା ନା ତମ ଭଉଣୀ ସହିତ ଆସିବ ଯେମିତି ହେଲେ ଆସିବ। ଏମତି ଆ କଥା ଆଉ କଣ?
ହୁଁ।
ଆମେ କହିଲୁ ଦେଖିଆ ଛଗଲ କହିଲା ମୁ ଟୋଟାଲ ଯିବିନି କି ଆଉ କରିବିନି ତା ଅପେକ୍ଷା ଆଉ
ଭିଜୁଆଲ ଭିଜୁଆଲ ହେଲେ ପଇସା ଦେଇଥିଲେ ଧରେଇ ଦେଇଥାନ୍ତେ।
ଆଉ ସେ ସାଇଜ ଟା ବି ଭଲ ସେ ଚାଲିଥିଲେ ଇଏ ଥିଲେ
ହଁ ସାଇସ ରୁ ନେଇଯାଇଥାନ୍ତୁ ସାଇସ ଚାଲୁଛି ପାଣି କୋଇଲରେ ଚାଲୁଛି ବଢିଆ ପା ପାଣି କୋଇଲିରେ ବଢିଆ ଚାଲୁଚି।
ହ ତାର ମୁଁ ମୁଁୟାଙ୍କୁ କହିଲି କି ଯୋଉ ହଉଛି ଆଉ। ଅ କ ମୋ ଭଉଣୀ ହେରିକା କଟକ ଭୁବନେଶ୍ୱରରେ କରିଚନ୍ତି ତାଙ୍କର ଯୋଉ ହଉଚି ତିନି। ତିନି ମାସରେ କଂପ୍ଲିଟ୍ ଆଉ ଆପଣ ଆମର ତିନି ବର୍ଷ କଣ ହଉଛି କହିଲେ ତାଙ୍କର କଣ ଯାଇକି। ପଚାରିବ ତାଙ୍କର କଣ ଯାଇକି ପଚାରିବ ତାଙ୍କର ମାତ୍ର ପିଜିଡିସିଏ ର ଚା। ଚାରିଟା କି ଦିଟା ପଢଉଥିବେ ଆମର ପିଜିଡିସିଏ ର ଷୋହଳଟା। ଏ ଯଉ ହଉଚି ଏତିକି କଥା କହିକି ମାନେ ଆଉ କହନା। ତମର ଏବେ ଛଅଟା ଅଛି ଆହୁରି ଦଶଟା କୋର୍ସ ଅଛି। ହଜାର କଥା ଆମକୁ କହିଲେ। ସେଇ ତ କଥା କଇଲା ଆଗକଣ କଇଲା ଜାଣିଚୁ ଟାଲି କଇଲା ଟାଲି ବା ମାସେ ହଉଚି ଆଉ କଣ କାଲି ମାସେ ଛୁଆ ତାହେଲେଏ ଯୋଉ ଟାଲି କରିବାକୁ ଯାଉଛନ୍ତି କଣ ପାଇଁ ତିନି ମାସ ଧରିକି।
ହଉ ଆଉଉ ତୁ କଣ କର ମୁ ରଖୁଛି ଆଉ।
ହଉ ହଉ ଠିକ ଅଛି।